ହାଲୋ ହଁ ତମେ କଣ ବ୍ୟସ୍ତ ଥିଲ କି?
ନାଇଁ ନାଇଁ କହୁନ ମୁଁ ଏଇ ପଢୁଥିଲି ଆଉ।
ଆଛା ଆଛା ନାଇଁ ମୁଁ କଣ କହିଲ ବହୁତ ଦିନ ହବ ମାନେ ବହୁତ ଦିନ କଣ କେତେ ଦିନ ହେଲାଣି ଫୋନ କରିନଥିଲି ତ ତମକୁ ମୁଁ କହିଲି ଆଉ ଟିକେ ଫୋନ କରିବା କେମିତି କଣ ଅଛ ଟିକେ କଥାହବା ଆଉ।
ହଁ ମୁଁ ବି କରିନି ମୁଁ ବି ବ୍ୟସ୍ତ ଟିକେ ରହିଲି ପଢାପଢିରେ ଆଉ କରିନି ଆଉ।
ଆଛା ଆଛା ଆଉ କଣ ଖାଇଚ କଣ?
ମୁଁ ଖାଇଥିଲି ହେଇଥିଲା ଆମର ଯୋଉ ଚକୁଳି ପିଠା। ଆଉ ମଟର ତରକାରୀ ହେଇଥିଲା ଖାଇଥିଲି।
ହଁ ବଢିଆ ଲାଗେ ସେଇଟା ମୋର ଭାରି ପ୍ରିୟ ମୋ ପାଇଁ ଟିକେ ଗୋଟେ ଆଣିକି ଆସ।
ଆ ହଉ ହଉ ପଠେଇବି ଆଉ।
ହଁ ତା ଦେହେରେ ମାନେ ଚକୁଳି ପିଠା ଟା ସମସ୍ତେ ବୋଧେ ପତଳା ଭଲ ପାଆନ୍ତି ମାନେ ପାମ ପଟ ଭଳିଆ ପୁରା ମଡ ମଡ ଯେମତି ଲାଗେ ହଁ ମୁଁ କିନ୍ତୁ ଭଲ ପାଏ ସବୁଠୁ ମାନେ ଡିଫରେଣ୍ଟ ମାନେ ମୁଁ ପୁରା ମୋଟା ଖାଏ। ଏହେ ବହୁତ ମୋଟା ଖାଏ।
ଆମର ଯୋଉ ଦୋସା ହୁଏ ଯେମତି ପୁରା ପତଲା ସେଇ ଟାଇପ ର।
ହୁଁ ତମେ ଭଲ ପାଅ ବୋଧେ ସେମିତି
ହଁ ମତେ ପୁରା ପତଲା ଭଲ ଲାଗେ।
ଆଛା ଆଛା ଆମ ଭଉଣୀ ହିଁ ସେମିତି ଖାଏ କହିବ ଏମିତି ଖାଇବନି ମୁଁ ହିଁ ଖାଏ ମୋଟା। ଆଉ ଶୁଣିଲ ଗୋଟେ କଥା କହୁଥିଲି ଯୋଉ ତମ ତମ ଯୋଉ ହଷ୍ଟେଲ ତମ ଯୋଉ ରୁମ ପାଖରେ ଯୋଉ ହସ୍ପିଟାଲ ଟା ଥିଲା ସେଠି ମାନେ ଆଇ ସି ୟୁ ଅଛି
ହଁ ସେଠି ସବୁ ଆଭେଲେବୁଲ ଅଛି।
ଆଭେଲେବୁଲ ଆଛା ଆଛା ଟିକେ ମୋର ଟିକେ ଜଣେ ପେସେଣ୍ଟ ଥିଲେ। ଆ ସିଏ ହଉଛନ୍ତି କିଡନୀ ପେସେଣ୍ଟ ହେଲା କି ତ ତାଙ୍କୁ ଟିକେ ମାନେ ସିଏ ଯେତେବେଳେ ତାଙ୍କର ପୋଟାସିୟମ ଟିକେ ବଢିଯାଏ ତ ସିଏ ତାଙ୍କୁ ଟିକେ ଆଇସିୟୁ ଦରକାର ପଡେ ହେଲା କି
ହଁ ହଁ ଆଉ ତମେ ଗୋଟେ କାମ କର ମୁଁ ତାଙ୍କୁ ତାଙ୍କ ନମ୍ବର ଦେବି ହେଲା ତମେ ତା ଙ୍କ ସହ କଥା ହେଇଯିବ ଆଉ ସେ ପେସେଣ୍ଟଙ୍କ ଡିଟେଲସ ତାଙ୍କୁ ପଠେଇଦବ ତାପରେ ସେ କହିଲେ ତମେ ଯିବ ଆଉ।
ଓହୋ ହୋ ଆଉ ସିଏ କଣ କହିଲ କି ସିଏ ଯୋଉ ଯୋଉ ଡକ୍ଟର ଦେଖୁଥିଲେ ଆକ୍ଚୁଅଲି ତାଙ୍କୁ ବି ମାନେ କଣ କହିଲ ତାଙ୍କର ବି କିଡନୀ ଖରାପ ହେଲା ଆଉ ସିଏ ବି ନିଜେ ଡାଇଲିସିସ୍ ହଉଛନ୍ତି ହେଲା କି?
ଓ ହୋ।
ସିଏ ନିଜେ ବହୁତ ବଢିଆ ଡକ୍ଟର ମାନେ ଦେବତା ଭଳିଆ ଡକ୍ଟର ସିଏ ମାନେ କାହା ସବୁବେଳେ ସମସ୍ତଙ୍କ ଗରିବର ବି ଦୁଃଖ ବୁଝିବେ। ମାନେ ଏମିତି କି ପଚାରିବେ ତମ ପାଖରେ ମାନେ ଫିସ୍ ଦବା ପାଇଁ ମାନେ ଅଛି କି କେମିତି ଗାଡି ଭଡା କରିକି ଆସିଛ ବସ୍ ରେ ଆସିଛ କଣ ଖାଇଛ କୋଉଠି ଘର ଏମିତି ବୁଝିବେ ପୁରା? ମାନେ ଭଗବାନଙ୍କ ଭଳିଆ ତ ସେଇ ଯିଏ ସାର୍ ଯିଏ ସେଇ ଡକ୍ଟର ଯିଏ ଦେଖୁଥିଲେ ତ ସିଏ ନିଜେ ତାଙ୍କର ହିଁ ମାନେ କିଡନୀ ଖରାପ ହେଇଛି ସିଏ ନିଜେ ଡାଇଲିସିସ୍ ହଉଛନ୍ତି। ହେଲା କି? ତ ସେଇ ଯୋଉ ମାନେ ତାଙ୍କ ଯିଏ ମିସେସ୍ ଯିଏ ସାରଙ୍କ ମିସେସ୍ ଯୋଉ ମ୍ୟାଡମ। ତ ତାଙ୍କ ପୁଅ ଝିଅ ତାଙ୍କ ପୁଅ ବୋହୂ ସମସ୍ତେ ମନା କରୁଛନ୍ତି କି ତମେ ଆଉ ପେସେଣ୍ଟ ଦେଖନି ହେଲା। ତମକୁ ଇନଫେକ୍ସନ ହବ। ତ ତମେ ଖାଲି ମାନେ ଯଦି ଦେଖୁଛ ତାହେଲେ ଡିଷ୍ଟାନ୍ସ ରେ ଦେଖ ମାନେ ଦୂରତା ର ଦେଖ ଟିକେ ତ ଆମ ସାର୍ ତ ବହୁତ ବଢିଆ ଲୋକ ନା। ତ ସିଏ କହିବେ କି ନା ନା ମୁଁ ଯଦି ଗୋଟେ ରୋଗୀକୁ ମାନେ ମାନେ ନ ଛୁଇଁବି ତା ମାନେ ଷ୍ଟେଥୋ ତା ହାର୍ଟ ବିଟ ନ ବି ହାର୍ଟ ବିଟ୍ ନ ଦେଖିବି ତ ମୁଁ ସେମିତି ଠକି ପାରିବିନି ମୁଁ ଭଲ ସେ ଦେଖିବି। ତ ସେ କଣ କରିବେ ଲୁଚିକି ମାନେ କାଳିକି ତାଙ୍କ ଘର ଲୋକ ମାନେ ବିରକ୍ତ ହେବେ ବୋଲି ତ ସିଏ ଗୋ ମୁଁ ଜଗେଇଥିବେ କି ନାଇଁ ମୁଁ ପେସେଣ୍ଟକୁ ଭଲସ ସେ ଦେଖି ଦେଖିବି ବୋଲି ତ ସେଇ ସାରଙ୍କୁ ମାନେ ଡାଇଲିସିସ୍ ହେଇଛି ହେଲା ଡାଇଲିସିସ୍ ସାର ନିଜେ ହଉଥିଲେ। ତ ଏବେ ମାନେ ପୁରା ସିଏ ଆରମିଟ ହସ୍ପିଟାଲରେ ହେଲା ମୋ ମାନେ ଯିଏ ଖେଇବା ପାଇଁ ସିଏ ତ ନିଜେ ଦେଖୁଥିଲେ ସେ ମେଡିସିନ ଆଉ ମାନେ କଣ କହିଲ ସିଏ ଥିଲେ ନେଫ୍ରୋଲୋଜି ର ଏଚଓଡି ଥିଲେ ହେଲା। ମାନେ ଏସ୍ ସିବି ମେଡିକାଲ ଯୋଉ କଟକରେ। ତ ତାଙ୍କ କ୍ଲିନିକ ରେ ଦେଖନ୍ତି। ସିଏ ଆଉ ଯେହେତୁ ଆଉ ନ ଦେଖି ପାରୁନାହାନ୍ତି ତ ଆଉ ଆମେ ଯୋଉ ଯିଏ ସବୁ ପେସେଣ୍ଟ ଥିଲେ ତ ତାଙ୍କୁ ଆମେ ଆଉ କୋଉଠି ନେଇକି ଯିବୁ ମୁଁ ସେଥିପାଇଁ ମୋର ମନେ ପଡ଼ିଲା। ତମ ଘର ପାଖରେ ସେ ଯୋଉ ହସ୍ପିଟାଲ ଟା ଥିଲା ତ ସେଠି ଆଇସିୟୁ ଅଛି। ଏ ନାଇଁ ଟିକେ ବୁଝେ।
ହଁ ମୁଁ ସିଏ ଗୋଟେ ମୋର ଜଣେ ଭାଇ ସେଠି ଅଛନ୍ତି। ରିଲେଟିଭରେ ଜଣେ ଭାଇ ତାଙ୍କ ନମ୍ବର ଟା ଦେଲେ ତମେ କଥା ହେଇଯିବ ଆଉ।
ହଁ ହଁ ହଁ ହଁ ଟିକେ ଦେଲେ ମୁଁ ବି ଟିକେ ପଚାରିଦେବି ମାନେ କଣ କହିଲ ତାଙ୍କର ସେ ଯୋଉ ଡକ୍ଟର ଦେଖୁଛନ୍ତି ତାଙ୍କ ଟାଇମିଂ କେତେବେଳେ ତାପରେ ସେଠି ସବୁ ପ୍ରକାର ଯୋଉ ଟେଷ୍ଟ ହଉଛି କି ନାଇଁ ବୁଝିପାରିଲ।
ହଁ ବହୁତ ଭଲ ହସ୍ପିଟାଲ ଟା ଆଉ ସେ ଇଏ ପାଇଁ ଯୋଉ ଡକ୍ଟର ବି ଆସୁଛନ୍ତି
ହୁଁ ନେଫ୍ରୋଲୋଜିର ହଁ।
ହଁ।
ଆଚ୍ଛା ଆଚ୍ଛା ହଁ ତାହେଲେ ଠିକ ଅଛି ମୁଁ ସେଇଠି ଯଦି ହବ ମୁଁ ଦେଖେଇବି କାରଣ ଯୋଉ ଆଙ୍କର ତ ମାନେ ସୋଡିୟମ ପଟାସିୟମ ମାନେ ପଟାସିୟମ ଟି କେ ହାଇ ହେଇଗଲେ ଏଇ ପୁରା ପେଲି ହୁଅନ୍ତି ତ ବହୁତ ଜୋର ମାନେ ପେଲି ହେବେ ଅଣନିଶ୍ୱାସୀ ସେ ହେଇକି ପୁରା ଅକ୍ସିଯେନ୍ ଦରକାର ପଡେ ହେଲା। ତ ମୁଁ ସେଥିପାଇଁ ପଚାରୁଥିଲି। ଯେ ଯଦି ମାନେ ଥିବ ସେଇଠି ଆମେ ନେଇଯିବୁ। ଆଇସିୟୁ ଯଦି ଥିବ, ନା ତ ଅଲଗା ହସ୍ପିଟାଲ ନବୁ ଆଉ। କାରଣ ଆମ ଘର ପାଖରେ ବି ଜଣେ ସେମତି ତି, ମାନେ ଡେଲିଭରି ଥିଲେ ସି ମାନେ ଆଇସିୟୁ ନଥିଲା। ସିଏ ଯାଇକି ଆଡମିଟ୍ କରିଦେଇଛନ୍ତି। ତ ଡେଲିଭରି ଯେତେବେଳେ ଗୋଟେ ପୁଅଟେ ଝିଅଟେ ହେଲା, ଟୁଇନ୍ସ ହେଲା ପରେ ସେ କଣ କଲେ ତାଙ୍କର ସେ ଡେଥ କରିଗଲେ। ତାଙ୍କ ଯୋଉ ଯିଏ ବା ତ କାରଣ ତାଙ୍କୁ, ମାନେ ନୂଆ ବଜାରଠୁ, ମାନେ ଲିଙ୍କ ରୋଡ ପର୍ଯ୍ୟ ନ୍ତ, ନବା ପାଇଁ ଯେତେବେଳେ, ନେଲେ ସେଇ ସମୟରେ, ମାନେ ଆଇ ସି ଇଉ ଥିବା ସେ ଜାଗାରେ ହିଁ, ଏମାନେ ଆଡମିଟ କରିବାର ଆଙ୍କର ଥିଲା।
ଓହୋ।
ତ ଯେତେବେଳେ ଏତେ ଦୂର ତାଙ୍କୁ ନେଇକି ଗଲେ ତାଙ୍କ ଅବସ୍ଥା ପୁରା ଶୋଚନୀୟ ହେଇଗଲା, ସେ ଚାଲିଗଲେ। ଗୋଟେ ଛୋଟ ପୁଅ ଆଉ ଗୋଟେ ଛୋଟ ଝିଅ ହେଇଥିଲେ। ତେଣୁ ମୁଁ ସେ ଏଥିପାଇ ସତର୍କ ହେଇକି କୁହେ ଯେ ଏ ଯଦି ଆମେ ତ କହିପାରିବାନି ନା, ରୋଗୀର କେତେବେଳେ ଅବସ୍ଥା ମାନେ ସଙ୍କଟାପନ୍ନ ଆସି ଜୀବ। କହିପାରିବାକି କହୁନ ତମେ? ହୁଁ, ସେଥିପାଇଁ ମାନେ ଦେଖିକି, ତାଙ୍କ ରିପୋର୍ଟ ବି ଦେଖିକି ନା ନା ମାନେ ଆମର ଯେତିକି ବଢିବା କଥା ଯୋଉଟା ଯେତିକି ବଢିବା କଥା ନୁହେଁ ଯଦି ବଢିଛି ତାହେଲେ ତା ପୂର୍ବରୁ ଆମକୁ କେମିତି କଣ ବ୍ୟବସ୍ଥା କରିବାକୁ ପଡିବ।
ହଁ ହଁ। ମୁଁ କହିବି ଆଉ ତମକୁ ନମ୍ବର ଦେବି ଆଉ।
ହଁ ହଁ, ହଁ। ଆଉ ଏମିତି, ତାପରେ ଏବେ ବି ଯୋଉ ମାନେ ବ୍ରେନ ଷ୍ଟ୍ରକ୍ ଆଉ ହା ମାନେ ହାଟଆଟାକ ହେଇଯାଉଛି ଜଣା ବି ପଡୁନି। ଖାଲି ବ୍ଲଡ଼ ପ୍ରେସର ଥିବ। କିଛି ବି ଜଣା ପଡୁନି ନା ନିଜକୁ ବି ସେତିକି ମାନେ ଯୋଗ ପ୍ରାଣାୟାମ କରିବାକୁ ପଡିବ।
ହଁ ନିଜକୁ ଟିକେ ମାନେ ଆକ୍ଟିଭ ନ କଲେ, ଦେହ ତ ଆହୁରି ଖରାପ ହେଇଯିବ ଆଉ।
ହଁ, ତାପରେ ଖାଦ୍ୟ ପେୟର ବି ମାନେ ଆମେ କଣ କି, ଆମେ ଏବେ ଯୋଉ ଫାଷ୍ଟ ଫୁଡ ଗୁଡା ଖାଉଛେ? ତାପରେ ଖାଦ୍ୟରେ ବି ତେଲର ବ୍ୟ ବାହାର ବହୁତ ଅଧିକ ହଉଛି ନା?
ହଁ।
ଓ ଆମ ଆଈ ହେରିକା କୁହନ୍ତି, ଯେ ସେମାନେ ତେଲ ଟା ମାନେ ମାଛ ଟା ଯୋଉ ଆମେ ଏବେ କଣ ବହୁତ ତେଲ ପକେଇ ଦଉେ ଛାଣି ଦଉେଛେ ତ ସେମାନେ କଡ଼େଇରେ ତେଲ ବୁଲେଇକି ମାଛ ଭାଜୁଥିଲେ ତାପରେ ସୋରିଷ, ମାନେ ହଳଦୀ ବି ଏମିତି ବାଟୁଥିଲେ ଶିଳରେ। ବହୁତୁ କମ୍, ମାନେ ପ ପଚାଶ ଗ୍ରାମ୍ ତେଲ ସେ କିଣିକି ଆଣନ୍ତି ଆଠ ଦିନ ପାଇଁ। ତମେ ତ ଆମେ ଶହେ ଗ୍ରାମ ତେଲ ବି ଆମେ ପର ଡେ ଖାଉଛେ। ଖାଉନି ଆମେ?
ହଁ ଆମେ ଅଧିକ ତାପରେ ବି ମସଲା ଜିନିଷ ଆମେ ଅଧିକ ଖାଉଛେ?
ହୁଁ ହୁଁ। ମସଲା ଜିନିଷ ଖାଉଛେ, ତାପରେ ଯୋଉ ତେଲ ଟା ଆମେ ଯୋଉ କଡେଇରେ, ମାନେ ଦେଖ ପକଉଛେ ସେମାନେ ଅଳ୍ପ ପକଉଥିଲେ ମନେକର ଆଳୁ ଭଜା କଲେ ସେ ଯେତିକି ଜିରା ସୋରିଷ ଫୁଟିବ, ସେ ସେତିକି ତେଲ ପକଉ ଥିଲେ ଆମେ କିନ୍ତୁ ଆଳୁ ଟା ପୁରା ଭାଜି ହବ ଛାଣି ହବ ବୋଲି ଆମେ ସେମିତି ପକଉଛେ ତେଲ।
ହଁ।
ସେମାନେ ସିଝୁ ହଉଥିଲେ ପାଣିରେ ମାନେ ଆଳୁ। ଫୁଟଣ ଟା ଫୁଟିଗଲା ତେଲରେ। ବାକି ଆଳୁ ଟା ପକେଇକି ସେ ପାଣି ବୁଲେଇ ଦଉଥିଲେ ପାଣିରେ ଯୋଉ ସିଝି ଯାଉଥିଲା ସେଇଟାକୁ ସେମାନେ ଖାଉଥିଲେ କିନ୍ତୁ ଆମେ ପୁରା ସବୁ ଜିନିଷ ଆମେ ସବୁ ଛାଣିକି ରଖୁଛେ ପରିବାକୁ। ତାପରେ ପୁଣି ତେଲ ପକେଇ ମସଲା କଷିକି ଆମେ ଖାଉଛେ।
ହଁ ସବୁଥରେ ତ ତେଲ ମସଲା ନହେଲେ ହଉନି ଆଉ।
ହଁ କେହି ବି ଆମର ଜୀବନ ଶୈଳୀ ଟାକୁ ଆମେ ସେମତି ଗଢି ଦେଇଛେ ବୋଲି। ଆମେ କହୁଛେ ଯେ ନା ଆମେ ଖାଉନେ ଆମକୁ ଭଲ ଲାଗୁନି ଆମକୁ ଇଏ ଲାଗୁ ଚି ସି ଲାଗୁଛି ଆମେ କହୁଛେ।
ହଁ।
ଆଉ ଥରେ ବି ମାନେ ତାପରେ ତମେ ସବୁ ପ୍ରକାର ଶାଗ ଖାଉଛ ଟି?
ହଁ ହଁ ଶାଗ ମୁଁ ସବୁ ଖାଏ।
ହଁ ହଁ ଭଲ ତମେ ସବୁ ଖାଇବ। ମାନେ ଏମିତି ଶାଗଟା ବି ବାରିରେ ଆମର ଯୋଉ ଶାଗ ହଉଛି ବିନା ସାରରେ ନା। ଏ ଯୋଉ ଘୋରାଘୋରି ଶାଗ ତମେ ଖାଇଛ? ହଁ ସେଇଟା ଭାରି ବଢିଆ ଲାଗେନି।
ହଁ ବହୁତ ଭଲ ଆଉ ଗୋଟେ ନାହିଁ କଣ କୁହନ୍ତି ନିଦ ଲାଗେ ସେ ଶାଗ।
ହଁ ଛୁନଛୁନିଆ ଶୁନସୁନିଆ ଶାଗ।
ହଁ।
ହଁ ନିଦ ଲାଗେ ସୁନସୁନିଆ ଶାଗ ତମେ ଖାଇଛ ତାହଲେ। ହଁ ହଁ କଳମ ଶାଗ ସୁନୁଶୁନିଆ ଆମ ବାରୀରେ ହୁଏ। ସେ ପୁରୁଣା ପୋଖରୀ ଗୋଟେ ଅଛି। ସେଇଥିରେ କଳମ ଶାଗ ମାଡିଛି ସୁନସୁନିଆ ଶାଗ ବି ହେଇଛି। ତାକୁ ମାନେ ପୁରା କାଟିକି ଆଣୁ ହଁ ବଢିଆ ଶାଗ ସେ।
ପଖାଳ ଖାଇଲେ ଭଲ ଲାଗେନି ପଖାଳ। ପଖାଳ ଆଉ ଶାଗ।
ହୁଁ ପଖାଳ ସହିତ ଶାଗ ଭଜା ହିଁ ବଢିଆ ଲାଗେ। ଏ ବଡିଚୁରା ଆଳୁ ବାଇଗଣ ମାନେ ପୋଡା ବାଇଗଣ ଭର୍ତ୍ତା।
ହଁ।
ସେ ବଢିଆ ବଢିଆ ଲାଗେ ନା ସେଇ ଖାଇବା ଟା ଆଉ
ଆ ହୁଁ। ମୁଁ ତ ମତେ ପଖାଳ ପଖାଳ ଦେଲେ ମାନେ ମୋର ଆଉ କିଛି ଦରକାର ନାହିଁ।
ଓହୋ ହୋ ଆଚ୍ଛା ଆଚ୍ଛା ନାଇଁ ମୁଁ କଣ କହିଲ ମୁଁ ଟିକେ ଛୋ ଛୋଟବେଳୁ ମାନେ ବାପାଙ୍କ ସହିତ ଖାଏ ତ ବାପାଙ୍କର ମୋର ଡାଇବେଟିସ୍ ଥିଲା ତ ତ ମୋର ସେଥିପାଇଁ ମୋର ଟିକେ ରୁଟି ର ଅଭ୍ୟାସ ହେଇଯାଇଛି। ମାନେ ମୁଁ ରୁଟି କ୍ଷୀର ବାପ ଯୋଉ ଖାଆନ୍ତି ମାନେ ଚିନି ବି ପକାନ୍ତିନି ତ ମୋର ଅଭ୍ୟାସ ଟା ମାନେ ସେଇଭଳିଆ ହେଇ ଦେଇଚି ମୁଁ ବି ଏବେ ପର୍ଯ୍ୟନ୍ତ ବି ମୁଁ ରୁଟି କ୍ଷୀର ଖାଏ ଚିନି ବି ପକାଏନି। ତ ପଖାଳ ଟା ଏବେ ଧୀରେ ଧୀରେ ମତେ ଭଲ ଲାଗିଲାଣି। ମୋ ଛୋଟବେଳୁ ପୁରା ଦି ଟାଇମ୍ ରୁଟି। ଖାଲି ଖରାବେଳ ସମୟ ଟା ମୁଁ ଖାଲି ମାନେ ଭାତ ଖାଏ। ତ ଏବେ ଯେତେବେଳେ ଟିକେ ବଡ଼ ହେଲେ ଖାଏ ତ ଆମେ
ହଁ ମୁଁ ମୁଁ ତ ଛୋଟ ବେଳୁ ଖାଉଛି ପଖାଳ ବା ମୁଁ ବି ସେମିତି ଆଗରୁ ଖାଉନଥିଲି କିନ୍ତୁ ଏବେ ଯୋଉ ଗରମ ଯୋଉ ପଡୁଛି ଗରମରେ ଦିନ ରାତି ଖାଲି ପଖାଳ ହିଁ ଖାଇବାକୁ ଇଚ୍ଛା ହୋଉଚି।
ହଁ ପରା ପଖାଳକୁ ଦହି ଟିକେ ପକେଇ ଦବ ହେଲା।
ଛୁଙ୍କ ଟିକେ କରିକି
ଛୁଙ୍କ ହଁ ଭୃଷଙ୍ଗ ପତ୍ର ଛୁଙ୍କ ଟିକେ କରିଦବ ସେ ପୁରା ବୁ ବଢ଼ିଆ ଲାଗିବ ଆଉ କିଛି ଦରକାର ନାହିଁ ଆଳୁ ଭର୍ତ୍ତା ଟିକେ ହେଲେ ବି ତମେ ଖାଇଦବ।
ସେଇଆ।
ତାପରେ ଖରା ଯୋଉ ଭଳିଆ ହଉଚି ଗରମ ତ ଖାଇ ହିଁ ହଉନଥୁଲା ଏବେ ଟିକେ ବର୍ଷା ହେଲା
ହଁ ବର୍ଷାଟା ଲାଗିକି ରହୁଚି କିଛି କାମ ହେଇପାରୁନି।
ହଁ। ଶୁଣ ମାନେ ଯେମତି କୁହନ୍ତିନି ସବୁ ଜିନଷ ଅତିଟା ହିଁ ଖରାପ୍। ମାନେ ଜଳ ବିହୁନେ ସୃଷ୍ଟି ନା ନାଶ ଜଳ ବୋହୁଳ ବି ସୃଷ୍ଟି ନାଶ। ଅଧିକ ଜଳ ସେମତି ମାନେ ଅତିଟା ଇଏ ଅଧିକ ଖରା ହେଲେ ଆମେ କୋହୁଚି ଖରା ଅଧିକ ହେଲା ସହି ପାରିବାନି ଅଧିକ ବର୍ଷ ତାହେଲେ ବି ଆମେ ଅସୁବିଧାରେ ପଡ଼ୁଚେ ଅଧିକ ନାଗିସ୍ ସବୁ ଅତିଟା ହିଁ ଇତି ଖରାପ ଏଇଆ ହଉଛି କଥା ତାପରେ ଆଉ ତମେ ଆସିଲେ ଆମ ଘରୁକୁ ଯୋଉ ଦିନ ଆସିବ। ହେଲା କି?
ହଁ ହଁ।
ତମେ ଆସିବ ଆଉ ଶାଗ ବି ଆମ ବାରିରେ ହେଇଚି ସବୁ ପ୍ରକାର ଶାଗ ମୁଁ ତମୁକୁ ବି ଦେବି ହେଲା।
ହଁ ଟିକେ ପାଗ କରିଆ ଖଟାର ଟିକେ ପକେଇକି।
ହଁ ହଁ ହଁ ଖଟା ଆମ୍ବୁଲ ଆମ୍ବୁଲ ରସ୍ ତୁଣ କଞ୍ଚା ଲଙ୍କା ଟିକେ ପକେଇ ସିଏ ବଢ଼ିଆ ଲାଗିବ ସେ ଆମ୍ବୁଲ ପାଣିଟା, ନାଁ?
ଏ ହଁ।
ହଁ ତମେ ଖାଇବା ଆଉ ତମେ ଟିକେ ତମ ଭାଇଙ୍କୁ ଟିକେ ପଚାରିକି ମତେ ଟିକେ ସେଇ ହସ୍ପିଟାଲ୍ ବିଷୟରେ କହିବ ଡେ ଟେଲସ୍ ତାଙ୍କ ନମ୍ବର୍ ଟିକେ ଦବ ଆଉ ମୁଁ ଟିକେ କଥା ହେଇଯିବି। ମୁଁ ତାଙ୍କୁ ଟିକେ ମେଡ଼ିକାଲ୍ ରେ ଛାଡ଼ି ଦେଇକି ତମୁକୁ ଜଣେଇବି ଆଉ।
ହଁ ହଁ ସେ କଣ ଜଣେ ଅଛନ୍ତି ନାଁ ଆଉ କିଏ ପେସେଣ୍ଟ୍ ଅଛ?